ହଁ।
ହଁ କଣ କରୁଚୁ?
ଏଇ ବସିଥିଲି ଆଉ, ତୁ କ କରୁଚୁ?
ଆଉ ମୁଁ ବି ବସିଛି, କଣ ଖାଇଛୁ?
ଭ
କ ଖାଇଚୁ?
ଖାଲି କଲରା ଆଉ ତୁ କଣ ଖାଇଛୁ?
ମୁଁ ଖାଇଛି ଭାତ, ମାଛ ତରକାରୀ, ସାଲାଡ। ଅ କଣ କରୁଚୁ କି କଥା ହେଇଥାନ୍ତେ?
ହଁ କହ କିଛି ନାଇଁ।
ଏ ସ୍ଵାଧୀନତା ଦିବସ ବିଷୟରେ କଥା ହେଇଥାନ୍ତେ।
ହୁଁ କ।
ହେଲା ପ୍ରତିବର୍ଷ ଅଗଷ୍ଟ ପନ୍ଦର ତାରିଖରେ ଭାରତ ପାଇଁ ଏକ ସନାକ୍ଷର ଦିନ। ଆ ଉଣେଇଶହ ସତଚାଳିଶ ମସିହାରେ ଏଇ ଦିନ ଆମର ଦେଶ ପ୍ରାୟ ଦୁଇଶହ ବର୍ଷ ଓ ବ୍ରିଟିଶ ଶାସନରୁ ମୁକ୍ତି ପାଇ ସ୍ଵାଧୀନ ହୋଇଥିଲା। ଏହି ଦିନକୁ ଆମେ ସ୍ଵାଧୀନତା ଦିବସ ବୋଲି ପାଳନ କରୁ ଏହା କେବଳ ଗୋଟେ ଛୁଟି ଦିନ ନୁହଁ ଏହା ଲକ୍ଷ ଲକ୍ଷ ସହିଦଙ୍କ ରକ୍ତ ତ୍ୟାଗ ଓ ବଳିଦାନର ପ୍ରତୀକ। ସ୍ଵାଧୀନତାର ଐତିହାସିକ ପୃଷ୍ଠଭୂମି ହଉଛି ଭାରତ ସେଥେରେ ଥରେ ସୁନାର ଚଢେଇ ଭାବେ ଜଣା ଥିଲା। ଏଠାର ଧନ ସମ୍ପଦ ଦେଖି ବ୍ରିଟିଶ ପର୍ତ୍ତୁଗିଜ ଫରାସୀ ମାନେ ବେପାର କରିବାକୁ ଆସିଲେ। ଧୀରେ ଧୀରେ ଇଷ୍ଟ ଇଣ୍ଡିଆ କମ୍ପାନୀ ରାଜନୈତିକ ଶକ୍ତୟୀ ହାତେଇଲା। ସତରଶହ ସତାବନ ମସିହାରେ ବଳାସୀ ଯୁଦ୍ଧ ଉପରେ ବ୍ରିଟିଶ ଶାସନ ଆରମ୍ଭ ହେଲା ଦିଇଶ ବର୍ଷ ଧରି ଭାରତୀୟ ମାନେ ଅତ୍ୟାଚାର ଶୋଷଣ ଦାରିଦ୍ର୍ୟ ସହିଲେନି। ପ୍ରଥମ ସ୍ଵାଧୀନତା ସଂଗ୍ରାମ ହେଲେ ଅଠରଶହ ସତାବନ ମସିହାରେ ମଙ୍ଗଳ ପାଣ୍ଡେ ଙ୍କ ନେତୃତ୍ୱରେ ଏହା ଆରମ୍ଭ ହେଲା। ବିଫଳ ହେଲେ ମଧ୍ୟ ଏହା ସ୍ଵାଧୀନତାର ଚିଙ୍ଗାରି ଜାଳିଲା। ଗାନ୍ଧି ଯୁଗରେ କୋଡିଏ ଶହ ଶତାବ୍ଦୀରେ ମହାତ୍ମା ଗାନ୍ଧୀଙ୍କ ନେତୃତ୍ଵରେ ଅହିଂସା। ସତ୍ୟାଗ୍ରହ ଅସହଯୋଗ ଆନ୍ଦୋଳନ ଆରମ୍ଭ ହେଲା କର ବା ମର ଭାରତ ଛାଡ ଆନ୍ଦୋଳନ ସାରା ଦେଶକୁ ଏକାଠି କଲା। ଅନ୍ୟ ସହିଦ ମାନେ ହେଲା ଭଗବତ ସିଂହ ସୁଭାଷ ଚନ୍ଦ୍ର ବୋଷ ଚନ୍ଦ୍ରଶେଖର ଆଜାଦ ରାଣୀ ଲକ୍ଷ୍ମ ଣୀ ବାଇ ବିର୍ସା ମୁଣ୍ଡା ବାଜି ରାଉତ ଓଡିଶାର ବାଳ ସହିଦ ଏମାନଙ୍କ ରକ୍ତରେ ଖେଳା ହୋଇଛି ସ୍ଵାଧୀନତାର ଇତିହାସ। ଉଣେଇଶହ ସତଚାଳିଶ ମସିହା ଅଗଷ୍ଟ ପନ୍ଦର ଅ ମଧ୍ୟ୍ୟ ରିତ୍ରିର ବାକ୍ୟ ହେଲା ଉଣେଇଶହ ସତଚାଳିଶ ମସିହା। ଅଗଷ୍ଟ ପନ୍ଦର ଚଉଦ ପନ୍ଦର ମଧ୍ୟ ରାତିରେ ବାରଟାରେ ଦିଲ୍ଲୀରେ ସାଂସଦ ଭବନରେ ପଣ୍ଡିତ ଜବାହାନାଲ୍ ନେହେରୁଙ୍କୁ ତାଙ୍କର ଐତିହାସିକ ଭାଷଣ ଇଷ୍ଟ୍ ଉଇଥ୍ ଡିଷ୍ଟିନି ନିହାତି ସହ ସାକ୍ଷାତ ଦେଲେ। ସେ କହିଲେ ବହୁ ବର୍ଷ ପୂର୍ବେ ଆମେ ନିହତି ସହ ଗୋଟେ ଚୁକ୍ତି କରିଥିଲୁ। ଏହା ସେଇ ସମୟ ଏବେ ସେଇ ସମୟ ଆସିଛି। ସମ୍ପୂର୍ଣ୍ଣ ନୁହେଁ କିନ୍ତୁ ବହୁ ମାତ୍ରାରେ ଆମେ ସେହି ଚୁକ୍ତି ପୂରଣ କରିବା। ସେଇ ମୁହୂର୍ତ୍ତରେ ତ୍ରିରଙ୍ଗା ପତାକା ଉଡିଲା ଭାରତ ସ୍ଵାଧୀନ ହେଲା କିନ୍ତୁ ଏହି ଖୁସି। ସହ ଦେଶ ଭାଗ ହୋଇ ଭାରତ ଓ ପାକିସ୍ତାନ ହେଲା। ଯାହା ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ନେଲା। ସ୍ଵାଧୀନତା ଦିବସର ପାଳନ ପଦ୍ଧତି ହେଲା ଦିଲ୍ଲୀର ମୁଖ୍ୟ ଉତ୍ସବ ହେଲା ପ୍ରଧାନମନ୍ତ୍ରୀ ଲାଲକିଲ୍ଲାର ପ୍ରାଚୀରୁୁ। ଜାତୀୟ ପତାକା ଉତ୍ତୋଳନ କରିତ କରନ୍ତି। ଏକୋଇଶ ଥର ତୋପ ସଲାମି ଦିଆଯାଏ। ପରେ ସେନା, ନୌସେନା, ବାୟୁସେନାର ପ୍ୟାରେଡ କରାଯାଇ। ସାଂସ୍କୃତିକ କାର୍ଯ୍ୟକ୍ରମ ହୁଏ। ସେଠାରେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ସମ୍ବୋଧିତ କରନ୍ତି। ଅ ରାଜ୍ ରାଜ ଜିଲ୍ଲା ସ୍ତରରେ ହୁଏ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଜିଲ୍ଲାପାଳ ନିଜ ନିଜ ଅଞ୍ଚଳରେ ପତାକା ଉତ୍ତୋଳନ କରନ୍ତି। ପୋଲିସ ପ୍ୟାରେଡ ହୁଏ। ଆଉ ସ୍କୁଲ କଲେଜରେ ହୁଏ ଆମ ପାଇଁ ଏହା ସବୁଠୁ ମଜାଦାର ଦିନ ଥାଏ। ସକାଳୁ ସକାଳୁ ୟୁନିଫର୍ମ ପିନ୍ଧି। ସ୍କୁଲ ଯାଉ ପ୍ରଧାନ ଶିକ୍ଷକ ପତାକା ଉତ୍ତୋଳନ କରନ୍ତି। ସମସ୍ତେ ଜାତୀୟ ସଙ୍ଗୀତ ଗାଉ ଆ ପରେ ଦେଶ ଭକ୍ତି ଗୀତ, ନାଟକ ବକୃତା ଚିତ୍ରାଙ୍କନ ପ୍ରତିଯୋଗିତା ହୁଏ। ଶେଷରେ ଲଡ଼ୁ ବା ମିଠା ପ୍ରସାଦ ମିଳେ। ସାଧାରଣ ଲୋକ ଘରେ ଘରେ ତିରଙ୍ଗା ଲଗାଯାଏ। ଟିଭିରେ ଦେଶ ଭକ୍ତି ସିନେମା କାର୍ଯ୍ୟକ୍ରମ ଦେ ଦେଖାଯାଏ ପିଲାମାନେ ତ୍ରିରଙ୍ଗା ଆର ପତାକା ଧରି ଉ ଉଡନ୍ତି ତତିରଙ୍ଗାର ମହତ୍ୱ ହେଲା ଆମ ଜାତୀୟ ପତାକା ତ୍ରିରଙ୍ଗର ଡିପେଙ୍ଗ ପିଲାନ୍ ଭେଙ୍କୟା କରିଥିଲେ ଅ ଗେଟ୍ ତାର ରଙ୍ଗ କହିଲା ଗେରୁଆ ଗୋଟେ ସାହସ ଓ ପ୍ରତୀକ ତ୍ୟାଗର ପ୍ରତୀକ। ସହିଦ ମାନଙ୍କ ବଳିଦାନରୁ ସ୍ମରଣ କରାଯାଏ। ଧଳା ହେଲା ଶାନ୍ତି ଓ ସତ୍ୟର ପ୍ରତୀକ। ସବୁଜ ହେଲା ସମୃଦ୍ଧି ଓ ପ୍ରଗତିର ପ୍ରତୀକ। ଅଶୋକ ଚକ୍ର ହେଲା ଚବିଶ ଖଣ୍ଡ ବିଶିଷ୍ଟ ନୀଳଚକ୍ର ଧର୍ମ ଓ ଗତିଶୀଳତାର ପ୍ରତୀକ। ଏହା ଆମକୁ କହେ ଥମିଲେ ଚଳିବ ନାହିଁ ଆଗକୁ ବଡ। ସ୍ଵାଧୀନତାର ଅର୍ଥ ହେଲା କେବଳ ବ୍ରିଟିଶଙ୍କଠୁ ମୁକ୍ତି ନୁହଁ। ଆଜିର ଯୁଗରେ ସ୍ଵାଧୀନତାର ନୂଆ ଅର୍ଥ ଅଛି ଦାରିଦ୍ର୍ୟରୁ ମୁକ୍ତି ହେଲା ଗରିବ ହଟାଇ ପ୍ରତି ନାଗରିକଙ୍କୁ ରୋଜଗାର ଦେବା। ଅଜ୍ଞାନରୁ ମୁକ୍ତି। ସମସ୍ତଙ୍କୁ ଶିକ୍ଷା ଦେବା ପଢିଲେ ହିଁ ଦେଶ ଆଗକୁ ଯିବ ଦୃ ଚାରୁ ମୁକ୍ତି ସ୍ୱଚ୍ଛ ଓ ସଚ୍ଚୋଟ ଶାସନ ପ୍ରତିଷ୍ଠା କରିବା। ପ୍ରଦୂଷଣରୁ ମୁକ୍ତି ଅ ସବୁଜ ଭାରତ ସ୍ଵଚ୍ଛ ଭାରତ ଗଠନ କରିବା। ସାମ୍ପ୍ରଦାୟକରୁ ମୁକ୍ତି ହିନ୍ଦୁ, ମୁସଲିମ, ଶିଖ, ଖ୍ରୀଷ୍ ଷ୍ଟିଆନ ସମସ୍ତେ ଭାଇ ଭାଇ ହୋଇ ରହିବା ଓଡିଶାର ଅବଦାନ ହେଲା ଅ ପାଇକ ବିଦ୍ରୋହ ହେଇଥିଲା ଅଠରଶ ସତର ମସିହାରେ ବକ୍ସି ଜଗବନ୍ଧୁ ଙ୍କ ନେତୃତ୍ବରେ ଏହା ପ୍ରଥମ ସଂଗ୍ରାମ ଥିଲା। ଆଉ ବାଜି ରାଉତ ମାତ୍ର ବାର ବର୍ଷର ବୟସରେ ଶହିଦ୍ ହୋଇଥିବା ପୃଥିବୀର କନିଷ୍ଟ ସ୍ଵାଧୀନତା ସଂଗ୍ରାମୀ ଥିଲେ। ଗୋପବନ୍ଧୁ ଦାସ ଥିଲେ ଉତ୍କଳମଣି ନାମରେ ପ୍ରସିଦ୍ଧ ଥିଲେ ସେ କହିଥିଲେ ଦେଶର ସେବା ହିଁ ପରମ ଧର୍ମ ଅ ମଦନ ମୋହନ ହଁ ମାଳବ୍ୟ, ନୀସ୍ ନୀଳକଣ୍ଠ ଦାସ ଓଡିଶାର ଏକତ୍ରୀକରଣ ପାଇଁ ଲଢିଥିଲେ ସ୍ଵାଧୀନତା ପରେ ଭାରତର ପ୍ରଗତି ହୋଇଥିଲା। ଦୁନିଆର ସବୁଠୁ ବଡ ଗଣତନ୍ତ୍ର ହେଇଥିଲା ମହାକାଶରେ ଚନ୍ଦ୍ରଯାନ ମଙ୍ଗଳଯାନ ପଠୋଉଚି ଆଇ ଟି ଡିଜିଟାଲ କ୍ଷେତ୍ରରେ ବିଶ୍ୱ ନେ ତା କୃଷି, ଶିଳ୍ପ, ଶିକ୍ଷା ସବୁ କ୍ଷେତ୍ରରେ ଆଗେଇଛି। ଆମର କର୍ତ୍ତବ୍ୟ ହେଲା ଦେଶକୁ ଭଲ ପାଇବା ଦେଶର ମାନ ରଖିବା। ପାଠ ପଢି ଦେଶର ଭବିଷ୍ୟତ ଗଢିବା ମିଛ ସା ଘୃଣା ଛାଡି ସତ୍ୟ, ଅହିଂସା, ପ୍ରେମକୁ ଆପଣେଇବା ଆମ ଦେଶ ଅ ଆମ ପରିବାର ଭାବେ ସ୍ଵଚ୍ଛତା ରଖିବା ନିୟମ ମାନିବା ସୁଭାଷ ଚନ୍ଦ୍ର ବୋଷ କହିଥିଲେ ତୁମେ ମତେ ରକ୍ତ ଦିଅ ମୁଁ ତୁମକୁ ସ୍ଵାଧୀନତା ଦେବି ଆଜି ଆମେ କହିପାରିବା? ତୁମେ ଆମକୁ ସ୍ଵାଧୀନତା ଦେଇଛ ଆମେ ତୁମକୁ ଗୌରବ ଦେବୁ। ଏମିତି ସବୁ ଜାଣିଛି ଆଉ ତୁ କଣ ଜାଣିଛୁ ସ୍ଵାଧୀନତା ଦିବସ ବିଷୟରେ?
ମାାର ବ୍ୟକ୍ତି ପବା ଆ ସେଟା ଅଗଷ୍ଟ ପନ୍ଦର ତାରିଖ ହେଲା। ଭାରତ ବର୍ଷ ର ଆ ଗର୍ବର ସହ ପାଳନ କରିଥାଉ ଏମିତି ସାଧାରଣତନ୍ତ୍ର ଦିବସ ଅଗଷ୍ଟ ପନ୍ଦର ତାରିଖ ତମ ଆମ ପ୍ରାୟ ଦୁଇଶହ ବର୍ଷର ବ୍ରିଟିଶ ଶାସନରେ ଭାରତ ସ୍ଵାଧୀନତା ଲାଭ କରିଥିଲା। ଏଇ ଦିନଟି ଭାରତ ବାସୀଙ୍କ ପାଇଁ ଲୋକମାନାନଙ୍କ ପାଇଁ ଗର୍ବ ଓ ସମ୍ମାନ ଦେଶ ପ୍ରେମ ର ପ୍ରତୀକ। ଅ ଭାରତକୁ ସ୍ଵାଧୀନ କରିବା ପାଇଁ ଅନେକ ବୀର ସ୍ଵାଧୀନତା ସଂଗ୍ରାମୀ ନିଜ ଜୀବନକୁ ବଳିଦାନ କରି ସେମାନେ କରିଦେଇଥିଲେ ଆଉ କରିଦେଇକି ଆମ ଦେଶକୁ ସ୍ଵାଧୀନ ମଧ୍ୟ କରିଥିଲେ। ଆଉ ଯୋଉମାନେ ସବୁ କରି ସେମାନଙ୍କ ମଧ୍ୟରେ ହେଲା ମହାତ୍ମା ଗାନ୍ଧୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଭଗତ ସିଂ ଚନ୍ଦ୍ରଶେଖର କର ଆଜାଦ। ଆଉ ରାଣୀ ଲକ୍ଷ୍ମୀ ଭାଇ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଜବାହର ନେହୁର। ବାଳ ଗଙ୍ଗାଧର ତିଲକ ଆଉ ଲାଲ ଲଜପତ ରାୟ ଗୋପବନ୍ଧୁ ଦାସ ଆଉ ବାଜି ରାଉତ। ହ ଏଇ ସବୁ ଇଏ ଏମାନେ ସବୁ ଅବଦାନ ଅତୁଳନୀୟ କରିଥିଲେ। ସେମାନଙ୍କର ତ୍ୟାଗ ସାହସ ଓ ଦେଶ ପ୍ରେମ ଯୋଗୁ ଆମେ ଆଜି ସ୍ଵାଧୀନ ଭାରତର ନାଗରିକ ହେଇକି ବଞ୍ଚି ପାରିଛେ ଆଉ ପ୍ରତିବର୍ଷ ଅଗଷ୍ଟ ପନ୍ଦର ତାରିଖ ସକାଳେ ଦେଶର ପ୍ରଧାନମନ୍ତ୍ରୀ ନୂଆଦିଲ୍ଲୀରେ ଲାଲ ଲାଲ କିଲ୍ଲାରେ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ପରେ ସେ ଦେଶବାସୀଙ୍କୁ ସମର୍ଥନ କରି ଦେଶର ଉନ୍ନତି ସଫଳତା ଆଉ ଭବିଷ୍ୟତ ଯୋଜନା ପାଇଁ ଯୋଜନା ବିଷୟରେ ଭାଷଣ ଦେଇଥିଲେ। ଆଉ ସମଗ୍ର ଦେଶର ସରକାରୀ କାର୍ଯ୍ୟାଳୟ ବିଦ୍ୟାଳୟ ମହାବିଦ୍ୟାଳୟ ଜାତୀୟ ପତାକା ବି ଉତ୍ତୋଳନ କରି କରାଯାଇଥିଲା। ଆଉ ଛାତ୍ରଛାତ୍ରୀ ମାନେ ଦେଶାତ୍ମକ ବୋଧ ଗୀତ ଗାଆନ୍ତି ଭାଷଣ ଦିଅନ୍ତି ନୃ ତ୍ୟ ପରିବେଷଣ କରନ୍ତି। ନାଟକ ଆଉ ଅନେକ ସାଂସ୍କୃତିକ କାର୍ଯ୍ୟକ୍ରମରେ ଭାଗ ନେଇଥାନ୍ତି। ଆଉ ଶେଷରେ ମିଠା ବଣ୍ଟନ କରିକି ଖାଇକି ଘରକୁ ଆସିଥାନ୍ତି ତା ଗାଁ ମଧ୍ୟ ବି ବୁଲି ଥାନ୍ତି। ସ୍ଵାଧୀନତା ହଉଚିକି ପ୍ରତ୍ୟେକ ମଣିଷର ମୌଳିକ ଅଧିକାର। ସେ ସ୍ଵାଧୀନ ଦେଶର ଲୋକମାନେ ନିଜର ମତ ପ୍ରକାଶ କରିପାରନ୍ତି ଶିକ୍ଷା ଗ୍ରହଣ କରି। ନିଜର ଉନ୍ନତି କରିପାରନ୍ତି। ସେମାନଙ୍କ ସହ ରହି ପାରିଥାନ୍ତି ଆଉ ସ୍ଵାଧୀନତା ଆମକୁ ଅଧିକାର ସହିତ କର୍ତ୍ତବ୍ୟ ମହତ୍ୱ ମଧ୍ୟ ଶିଖେଇଥିଲା ଆମ ଦେଶର ନିୟମ ହଉଛି କି ମାନିବା। ଅ ଜାତୀୟ ପତାକା ଜାତୀୟ ସଙ୍ଗ କୁ ସମ୍ମାନ କରିବା ଏବଂ ଦେଶର ଉନ୍ନତିକୁ ସହଜ ମଧ୍ୟ କରିବା ଆଉ ଆମ ଜାତୀୟ ମ ଜାତୀୟ ପତକା କୁ ତ୍ରିରଙ୍ଗା ମଧ୍ୟ କୁହାଯାଇଥାଏ। ଆଉ ସେଇ ତ୍ରିରଙ୍ଗାରେ ତିନୋଟି ରଙ୍ଗ ଥାଏ। ରହିଛି ଯେମିତି କିି ଗେରୁଆ ରଙ୍ଗ, ଧଳା ରଙ୍ଗ, ସବୁଜ ରଙ୍ଗ ତୁ ଜାଣିଥିବୁ ଵି। ଆଉ ଗେରୁଆ ରଙ୍ଗର ହଁ, ମାନେ ହେଲା ସାହସ, ତ୍ୟାଗ, ବଳିଦାନର ପ୍ରତୀକ। ଆଉ ଧଳା ରଙ୍ଗ ହେଲା ସତ୍ୟ, ଶାନ୍ତି ଓ ପ୍ରତିବ୍ରତାର ପବିତ୍ର ର ପ୍ରତୀକ। ଆଉ ସବୁଜ ରଙ୍ଗ ହେଲା ସମୁଦି, କୃଷି ଓ ପ୍ରଗତିର ପ୍ର -ପ୍ରତୀକ। ଧଳା ରଙ୍ଗ ମଝିରେ ଗୋଟେ ନୀଳ ରଙ୍ଗ ଅଶୋକଚକ୍ର ରହିଛି, ଯାହାର ଚବିଶ ଟି କଣ୍ଟା ରହିଛି। ଯାହା ସତ ଯାହାର ମାନେ ହେଲା ଗ ନ୍ତି, ପ୍ରଗତି ଓ ନ୍ୟାୟର ପ୍ରତୀକ। ଆଉ ଭାରତ ତାର ସ୍ଵାଧୀନତା ସହଜରେ ମିଳିନଥିଲା। ଏଥିପାଇଁ ହଜାର ହଜାର ସ୍ଵାଧୀନତା ସଂଗ୍ରାମୀ କାରାଗାରକୁ ଯାଇଥିଲେ। ଅନେକ ପ୍ରାଣ ଦି ବଳିଦା କରିଛନ୍ତି ରଜ୍ ଅ, ଆଉ ସେମାନଙ୍କ ତ୍ୟାଗ ଆମକୁ ଦେଶ ପ୍ରେମ, ସାହସ ଐକ୍ୟର ଶିକ୍ଷା ଦେଇଥିଲା। ଏଇ ସବୁ ସବୁବେଳେ ସେମାନଙ୍କୁ କୃତଜ୍ଞତା ର ସହ ସ୍ମରଣ କରିବା ଉଚିତି। ଜଣେ ଭଲ ନା-ନାଗରିକ ଭାବେ ଆମର କିଛି କର୍ତ୍ତବ୍ୟ ବି ରହିଛି ଆମେ ସତ୍ୟବାଦୀ ହେବା, ପରିବେଶକୁ ସୁରକ୍ଷା ଦେବା। ସ୍ଵଶ୍ୱତା ବଜାୟ ରଖିବା ଶିକ୍ଷାର ମହତ୍ବ ବି ବୁଝିବା। ଆଉ, ଆଉ ସମସ୍ତ ଧର୍ମ ସଂସ୍କୃତି ସମାନ କରିବା ପାଇଁ ଦେଶର ଉନ୍ନତି ପାଇଁ ଆମେ ପ-ପରିଶ୍ରମୀ ସଚ୍ଚଟ ଦାଇ ର୍ତ୍ତମାନ ହେବା ଆବଶ୍ୟକ। ଆଉ ସ୍ଵାଧୀନତା ଦିବସ ଆମ ପାଇଁ ଗର୍ବ ଓ ଗୌରବ ର ଦିନ। ଏହି ଦିନ ଆମକୁ ସ୍ଵାଧୀନତା ସଂଗ୍ରାମୀ ମାନଙ୍କ ତ୍ୟାଗ ଗ୍ରହଣ କରିଥାଏ, ଆମେ କରିଥାଉ। ଆଉ ଆମେ ସମସ୍ତେ ଦେଶକୁ ଭଲ ପାଇବା, ଜାତୀୟ ପତକାକୁ ସମ୍ମାନ କରିବା ଏବଂ ଭାରତରେ ସମୁଦ୍ର ସଶକ୍ତ ଓ ଉନ୍ନତ ରାଷ୍ଟ୍ର ଗଠନ କରିବା ପାଇଁ ନିଜ ନିଜ କର୍ତ୍ତବ୍ୟ ସତନ୍ତ୍ର ସହାନ ପାଳନ କରିବା ଉଚିତ୍। ଏସବୁ ଆମେ ତ ଜାଣିଲେ। ହ ହଉ ତାହେଲେ ଆଉ ମୁଁ ରହୁଛି, ମୋର ଟିକେ କାମ ଅଛି। ପରେ କେତେବେଳେ କଥା ହବା?